ହ୍ୟାଲୋ
ଗୁଡ଼୍ ଅଫ୍ଟରନୁନ
ଗୁଡ୍ ଅଫ୍ଟରନୁନ ନମସ୍କାର ଆଜ୍ଞା। ଭଲ ଥିଲେ ଆପଣ।
ଆଜ୍ଞା ଆପଣ ଠିକ ଅଛନ୍ତି।
ଆଜ୍ଞା ଆଜ୍ଞା ଆ ବର୍ତ୍ତମାନ ଗୋଟେ ଅ ଆପଣ ଜାଣିଥିବେ। ବି ଏସ୍ ସଇ ବୋର୍ଡ ଏବଂ ସି ଏଚ ସଇ ବୋର୍ଡ ଏବଂ ବି ବୋଡ ରେଜଲ୍ଟ ମଧ୍ୟ ବାହାରି ପଡିଛି। ତ ଅ ନମ୍ବର ଦୌଡ଼ରେ ଆପଣ ମାର୍କ କରିଥିବେ ନମ୍ବର ଦୋଡରେ ଜୀବନର ଶିକ୍ଷା ହାରି ଯାଉଛି। ନା ଆଜିର ଶିକ୍ଷା ପ୍ରଣାଳୀ କ ଦେଖିଲେ ଯଦି ଆମକୁ ଗୋଟେ ମନରେ ଆମ ଗୋଟେ ପ୍ରଶ୍ନ ଆସୁଛି ଯେ ଆମେ ଜୀବନ ପ୍ରତ୍ୟେକ ପରିସ୍ଥିତିରେ ମୁକାବିଲା ପାଇଁ ଛାତ୍ରଛାତ୍ରୀ ମୁ ତିଆରି କରୁଛୁ। ନା କେବଳ ପରୀକ୍ଷା ପାଇଁ ସବୁ ପର ସଥି ଛାତଛାତ୍ରୀଙ୍କୁତି କରଛୁ।
ହଁ।
ଶିକ୍ଷାର ମୂଳ ଲକ୍ଷ୍ୟ ଜୀବନ ଗଢିବା ହେଲେ ଅନେକାଂଶରେ ଗୋଟେ ମାର୍କ ଏବଂ ନମ୍ବର ରଙ୍କରେ ସୀମିତ ହେଇଯାଉଛି ଶିକ୍ଷାର ପ୍ରକୃତ ଲକ୍ଷ୍ୟ ହଉଛି। ମୂଲ୍ୟ ମାନେ ମୂଳ ଲକ୍ଷ୍ୟ ହଉଛି ଜୀବନ କଢିବା। ତେଣୁକରି ସ୍କୁଲ ଆଉ କଲେଜରେ ପାଠ୍ୟ ପୁସ୍ତକ ସାରି ପରୀକ୍ଷାରେ ଉଚ୍ଚ ନମ୍ବର ଆଣିବା ଉପରେ ଜୋର ଦିଆଯାଉଛି ଛାତ୍ରଛାତ୍ରୀ ମାନେ ଜ୍ଞାନକୁ ବୁଝିବା ଠାରୁ ଅଧିକ ମନେ ରଖିବାକୁ ଚେଷ୍ଟା କରୁଛନ୍ତି। ତା ଫଳରେ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ୍ କରୁଥିଲେ ବି ବାସ୍ତବ ଜୀବନରେ ଚଲେଞ୍ଜ କ ସାମ୍ନା କରିପାରନ୍ତି ତ ଏଇ ବିଷୟରେ ଆପଣଙ୍କର କଣ ମତାମତ ଟିକେ
ଠିକ କହିଛନ୍ତି ଆପଣ ମାନେ ଆଗ ଆଗ ହିସାବରେ ଦେଖିବାକୁ ଗଲେ ଏବେର ଏଜୁକେସନ ଆଗ ଏଜୁକେସନ ଆଗର ରେଜଲ୍ଟ ରେ ବହୁତ୍ ଡିଫରେନ୍ସ ଆମ ଟାଇ ଥିଲା ବେଳକୁ ସେ ଟାଇରେ ପିଲା ପାସ୍ ହେଇଗଲେ ବୁଲି ବୁଲି ମିଠା ବଣ୍ଟୁଥିଲେ ସିଏ ବି ଫୋର୍ ଡିଭିଜନ ପାଇଥିବ ଷ୍ଟିଲ ମିଠା ବଣ୍ଟାଯାଉଥିଲା ଏବେ ତ ମାନେ ପିଲା ନାଇଣ୍ଟୀ ପରସେଣ୍ଟେଜ୍ ଆଣୁଛନ୍ତି ସେଥିରେ ବି ସେମାନେ ପୁରା ଡିପ୍ରେସନରେ ପଳଉଛନ୍ତି କି ମୁ ଟପର ହେଇପାରିଲିନି ମୋଠୁ ଆଉ ଗୋଟେ ପିଲା ନାଇଣ୍ଟି ଫାଇପ ରଖି ଦେଇଛି ମାନେ ମାର୍କ ରଖିକିବି ସେମାନେ ସାଟିପ୍ସାଏଡ ନୁହଁ ଆମ ଟାଇମ ରେ ପିଲା ଫୋଟି ଫାଇପ ଫିଫ୍ଟୀ ପର୍ଷେଣ୍ଟ ରଖିଦେଲା ବେଳକୁ ପୁରା ମାନେ ସେଥିର ଖୁସି ଅଲଗା ଥିଲା ଏବେ ପିଲା ହଜି ଯାଉଛନ୍ତି ସେମାନେ ମାନେ ନିଜକୁ ଗଢିବା ପାଇଁ ନିଜକୁ ପ୍ରୁଫ ସମୟ ଚକରେ ସେମାନେ ଅଧିକ ଧାଉଁଛନ୍ତି ମାନେ ସେମାନଙ୍କୁ ଲାଗୁଛି ଏକାଡମିକରେ ସେମାନେ ଯେତି ଅଧିକ ପରସେଣ୍ଟଜ୍ ରଖିବେ ସେ ହିସାବରେ ସେମାନଙ୍କର ବି ଇମେଜ୍ ସେମାନଙ୍କର ପରସୋନାଲିଟୀ ସେଇହିସାବରେ ଉପରକୁ ଉଠିବ ମନେ ଚେକ କରିବେ ସେମାନଙ୍କର ସେ ଯୋଉ ଇନେସାଇଡ ହୋଉ କି ତାଙ୍କର ମାନେ ପୁରା ଲାଇଫ ଟାକୁ ସେମାନେ ସେ ଗୋଟେ ରେ ହିଁ ବାନ୍ଧି ଦଉଛନ୍ତି ସେଥିରୁ ସେ କିଛି ଶିଖନ୍ତୁ ନ ଶିଖନ୍ତୁ ଖାଲି ସେ କେମିତି ତାଙ୍କର ପର୍ସେଣ୍ଟେଜ୍ ସବୁଠୁ ହାଏଷ୍ଟ ଆସିବାର ଅଛି ପିଲା ବାହାରକୁ ଖେଳିବାକୁ ଯାଉନାହାନ୍ତି ସବୁ ବହୁତ ଛୋ ତଳୁ ହିଁ ପିଲାଙ୍କଠି ମେଣ୍ଟାଲ ଆହୁରି ଏତେ ଡିସଟ୍ରାକ୍ସନ ଆଉ ସବୁବେଳେ ସେ ଯେଉଁ କଣ କୁହନ୍ତି ଫିଓର ଅଫ୍ ମିସିଙ୍ଗ ଆଉଟ୍ ସେଇ ଜିନିଷ ସେମାନଙ୍କ ପାଖରେ ଅଧିକା ହିଁ ରହୁଛି। ମୁଁ। ମୁଁ କୁଆଡେ ହଜି ଯେମି ମାନେ ମୋ ଆଗରେ ବାକି ପିଲା ଭଲ ପରଫମ କରୁଛନ୍ତି। ମୁଁ କୋଉଠି ହଜିବ ମତେ କେହି ରେକମେନ୍ସ କରିବେନି ସେ ସେ ଦୌଡରେ ବେଶୀ ଯାଉଛନ୍ତି ସେମାନେ ନିଜର ସାଟିସ। ମୋ ଉପରେ କିଛି ଧ୍ୟାନ ଦଉନାହାନ୍ତି ସେମାନେ କଣ ଚାହୁଁଛନ୍ତି ସେମାନଙ୍କୁ ନିଜକୁ ବି ଜଣାନାହିଁ ସେମାନେ ବାସ ଯେମିତି ଚାଲିଛି ଟ୍ରେଣ୍ଡ ସେମାନେ ତାକୁ ଫଲୋ କରି କରି ଯାଉଛନ୍ତି ଆଉ କିଛି ନୁହଁ ସ୍ପୋର୍ଟସ ଉପରୁ ସେମାନ ଧ୍ୟାନ ପଳେଇଲାନି ଫୋନ ଧରୁଛନ୍ତି ସେଇଆ ସେମିତି ହିଁ।
ଅ ଜୀବନର ସଫଳତା ପାଇଁ କେବଳ ପାଠ ଜ୍ଞାନ ନୁହେଁ ନିଷ୍ପତ୍ତି ନେବାର କ୍ଷମତା କୋଉ ଭଳି ଏବେ ଆପଣ ନିଷ୍ପତ୍ତି ଅଛନ୍ତି କୌଣସ ସମସ୍ତ କରିପାରୁଛନ୍ତି।
ହଁ ଆପଣ ନୋଟିସ୍ ଆପଣ ନୋଟିସ୍ କରୁଥିବେ ପିଲା ଏବେକା ଡେଟରେ ଲୋକଙ୍କ ସହିତ ସୋସିଆଲ ହେଇଯିବ ସେମାନେ ଆଇସୋଲେଟ ହେଇଯାଉଛନ୍ତି ପୁରା। ପୁରା ଅଲଗା ହେଇଯାଉଛନ୍ତି ହଁ ଲୋକଙ୍କ ସହ କମ୍ୟୁନିକେଟ କରିବାନି ଯଦି ସେମାନେ। କଣ ଆଗକୁ ତାଙ୍କର ଫ୍ୟୁଚର କଣ ହବ ଆଉ ସେମାନେ ଯୋଉ କୁହନ୍ତି ଭାରତର ଭବିଷ୍ୟତ କହୁଛନ୍ତି ସେମାନେ କେମିତି ଡିଲ୍ କରିବେ ଆଗକୁ ସେମାନେ ତ ବାସ ସବଜେକ୍ଟ ଟା ଖୋଲିକି ରୁମ୍ ଭିତରେ ରହିକି ଏମତି କ୍ବଲିଫାଇ କରିଦେଲେ ନା ତ ସେମାନେ ତ ଲୋକଙ୍କୁ ବୁଝିବେନି। କମ୍ୟୁନିକେଶନ୍ ସ୍କିିଲ୍ ଇଏ ହଉ ସେମାନେ ଡରିଯାଉଛନ୍ତି।
ଗୋଟେ ଭାବନାତ୍ମକ ସମନ୍ୟ ଓ ନୈତିକ ମୂଲ୍ୟବୋଧର ଆବଶ୍ୟକତା ହୁଏ ଆପଣ ଏଇ କଥା କହୁଛନ୍ତି ମୁଁ ମଧ୍ୟ ବୁଝିପାରୁଛି ତେବେ ଆମ ଶିକ୍ଷା ପ୍ରଣାଳୀରେ ଏଇ ସବୁ ଦିଗ ଗ ଅବହେଳିତ ଆପଣ ଯୋଉ ଯୋଉ କଥା କହୁଥିଲେ ସେଇ ସବୁ ଦିିଗ ଅବହଳିତ ପିଲାଙ୍କର ସ୍କ୍ରିନ୍ ଟାଇମ୍ ଅଧିକ ହେଇଯାଉଛି ଇ। ପିଲାମାନେ ସେ। ଭଳିଆ ସମ୍ପ୍ରସାରଣ କରିପାରୁନାହାନ୍ତି ପିଲାମାନେ। ଖେଳି ପାରୁନାହାନ୍ତି ପିଲାମାନ ପାଇଁ ଗୋଟେ ପ୍ରଡକ୍ଟିଭ୍ ମାଇଣ୍ଡ। ତିଆରି ହେଇ ପାରୁନି, ଏଥିରେ କୋଉଠି ନା କୋଉଠି ଅଭିଭାବକମାନଙ୍କର ଶିକ୍ଷକମାନଙ୍କର ମଧ୍ୟ ର ଭୂମିକା ଯଥେଷ୍ଟ ଗୁରୁ ଭାବେରହିଛି। ତାପରେ ଯଦି ଆମେ ଦେଖିବା ଗୋଟେ ଶି ଗୋଟେ ସମାଜ ଗୋଟେ ଶିକ୍ଷିତ୍ ସମାଜ ଗୋଟେ ମାନସିକ ଚାପରେ ରହୁଛି, ଏହା ଫଳରେ ଅନେକ ପିଲା ଚିନ୍ତା ଆତଙ୍କ ଅସନ୍ତୋଷରେ ଭୋଗୁଛନ୍ତି ସିଏ ପାସ୍ ରଖିଲେ ଅଧିକ ମାର୍କ ନାଇଣ୍ଟି ପରସେଣ୍ଟ୍ ମୁଁ ଏଇଟ୍ ଫାଇବ୍ ପରସେଣ୍ଟ୍ ରଖିଦେଲେ ମୋର ମାନସିକ ସ୍ଥିତି କଣ ହବ ମତେ ସମାଜରେ କଣ କହିବେ। ତ ଏହାର ବି ଗୋଟେ ଭୟ ରହୁଛି। ତାକୁ ତା କେତେକ ସ୍ଥିତିରେ ସେମାନେ ଗୁରୁତର ମାନସିକ ସମସ୍ୟା ମଧ୍ୟ ଭୋଗୁଛନ୍ତି, ଏ କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ପରୀକ୍ଷା ଚର୍ଚ୍ଚା କରୁଛନ୍ତି ସେ ପରୀକ୍ଷା ଚର୍ଚ୍ଚାରେ ସେ ଜ୍ଞାନ ଆଣୁଛନ୍ତି କେବଳ କହୁଛନ୍ତି କେଉଁଭଳି ମାନସିକ ଚାପରୁ ବିସ୍ ମଣିଷ ବଞ୍ଚି ପାରିବୁ ଆଜି ଗୋଟେ ପିଲା ନିଶ୍ଚିତ ଭାବେ କାଲିର ବହୁତ ବଡ କିଛି କରିପାରେ ଯଦି ସେ ଆଜି ମାନସିକଗ୍ରସ୍ତ ହବ ଆଜିର ଏଇ ଛୋଟ ପରୀକ୍ଷାଟା ପାଇଁ ମାନସିକଗ୍ରସ୍ତ ହବ ମାନସିକ ବିଷାଦଗ୍ରସ୍ତ ହବ ପରବର୍ତ୍ତୀ ସମୟରେ କୋଉଠି ନା କୋଉଠି ସମୟରେ ସେ ହାରିଯିବାର ଅନେକ ସମ୍ଭାବନା ରହିଛି। ତେଣୁକରି ମାନସିକ ସୁଦୃଢତା ମଧ୍ୟ ଆବଶ୍ୟକତା ଅଛି ଏଇଟା ମଧ୍ୟ ଆମକୁ୍ ବଡ ବଡ ଲୋକ ପ୍ରଧାନମନ୍ତ୍ରୀ ବିଭିନ୍ନ ଲୋକ। କାଉନସେଲିଙ୍ଗ୍ ମଧ୍ୟ ଆମର କରୁଛନ୍ତି ଏଇ ପରିପ୍ରେକ୍ଷୀରେ ଯଦି ଆମେ ଦେଖ୍ ଖିବା ଶିକ୍ଷା କେବଳ ପୁସ୍ ସ୍ତକରେ ଆମର ସୀମିତ ନ ହୋଇ ଜୀବନ ସହିତ ସଂଯୁକ୍ତ ହେବାର ଆବଶ୍ୟକତା ରହିଛି। କଣ ପାଇଁ ନା ପ୍ରାକ୍ଟିକାଲ ଶିଖ୍ କ୍ଷା ଅଉ ପ୍ରୋଜେକ୍ଟ ଭିତ୍ତିକ ଶିକ୍ଷା। ଓ ଅନୁଭବ ମଧ୍ୟରେ ଶିକ୍ଷାର ଗୋଟେ ଆବଶ୍ୟକ୍ ରହିଛି, ଆପଣ ଯୋଉ ଅନୁଭବ କରୁଛନ୍ତି ଆପଣ ଆପଣ ପିଲାଙ୍କୁ ଯୋଉ ଭଳି ପଢେଇବେ ଏଇଥିରେ ନିଶ୍ଚିତ ଭାବରେ ଗୋଟେ ଅଭିଭାବକର ଆଉ ଶିକ୍ଷକର ଗୁରୁତ୍ୱପୂର୍ଣ୍ଣ ରହିଛି ଆପଣ କଣ କେମିତି ଦେଖୁଛନ୍ତି ଅଭିଭାବକ ଶିକ୍ଷର କଣ ଅବଦାନ ରହିବା କଥା ଏଇ ଜୀବନ ଶିକ୍ଷା।
ଅଭିଭାବକ କଥା ମାନେ ସେମାନେ ଏଇ ଜିନିଷକୁ ବୁଝିବା ଦରକାର ଯେ ମାନେ ଆଜିକା ଡେଟରେ ପ୍ୟାରେଣ୍ଟସମାନଙ୍କର ଗୋଟେ ମାଇଣ୍ଡ୍ ସେଟ୍ ସେମାନେ ବି ଏମତି ହେଇଯାଇଛନ୍ତି ମାନେ ହିସାବରେ ସେମାନେ ଯେମିତି ନିଜକୁ ଦେଖୁଛନ୍ତି କି ମୋ ପିଲା ଆ ମାନେ ଆପଣ ଗୋଟେ ଇଣ୍ଟ୍ରେଷ୍ଟିଙ୍ଗ୍ ଜିନିଷ ଦେଖୁଥିବେ କି ଏବେ ଯଦି ମୋ ପିଲାର ମାର୍କସ୍ କେତେ ଆସିଛି ଆଉ ପଡିଶା ଘର ଛୁଆର ମାର୍କସ୍ କେତେ ଆସିଛି ନିଜ ଛୁଆଟା ଥାର୍ଡଡିଭିଜନ ବି ଆଣିଥାଉ ବଟ୍ ଆର ଗୋଟେ ପିଲାଟା ବି ସେ ଯଦି ଥାର୍ଡ ଡିଭ୍ ଜନ ଆସିଛି କିନ୍ତୁ ସେ ଥାର୍ଡଡିଭିଜନ ପରେ ବି ଯଦି ଗୋଟେ ମାର୍କ ବି ଅଧିକ ଅଛି ସେଥିରେ ସେମାନେ ଖୁସି ହେଇଯିବେ, କିନ୍ତୁ ଆଉ ଗୋଟେ ଜାଗାରେ ବି ଆପଣ ଦେଖିବେ ପିଲା ଫାଷ୍ଟ୍ ଡିଭିଜନ୍ ପାଇଥିବ ତାର ଏଇଟି ପର୍ସେଣ୍ଟ୍ ସମଥିଙ୍ଗ୍ ଏମତି ଥିବ ଆଉ ଆର ପିଲାଟା ବି ଫାର୍ଷ୍ଟଡିଭିଜନ ପାଇଥିବ କିନ୍ତୁ ଏଇଟିଫାଇପ୍ ପରସେଣ୍ଟ୍ ଥିବ। ଏଇଥିରେ ଫାଷ୍ଟ୍ ଡିଭିଜନ୍ ପାଇଲା ପରେ ବି ସେମାନେ ଖୁସି ହେଇପାରୁନାହାନ୍ତି, ତ ସେମାନେ ବି ନିଜର ଏକ୍ସପେକ୍ଟେସନ୍ ପିଲାମାନଙ୍କ ଉପରେ ଲଦି ଦଉଛନ୍ତି ନା, ଆଉ ସେଇଥିରେ ଏଏ ସେଇ ଚକ୍କରେ ପିଲାମାନଙ୍କର ସ୍କୁଲ ଟାଇମିଙ୍ଗ୍ ତାପରେ ସେମାନଙ୍କ ର ଟ୍ଯୁସନ୍ ଟାଇମିଙ୍ଗ୍ ସେମାନଙ୍କୁ ବାହାର୍ ପାଇଁକି ଖେଳିବାକୁ ବି ନେବେ ମାନେ ସେମାନେ ବି ଇଣ୍ଡିଭ୍ ହେଇଚି କୋଉଠି ନା କୋଉଠି ପିଲମାନଙ୍କୁ ପ୍ରେସର୍ ଦେଇଦେଉଛୁ। ଏମିତିକି ତତେ ସେ ପିଲାଠୁ ବେଟର କରିବାର ଅଛି ମାନେ କମ୍ପାରିଜନ ମାନେ ପ୍ୟାରେଣ୍ଟ ମାନେ ଅଜାଣତରେ କରଉଛନ୍ତି ସେ ସବୁ ଜିନିଷ ମାନେ ସେମାନେ ଚାହାନ୍ତି କି ପିଲାର କ୍ଷତି ସେମାନେ କରୁନାହାନ୍ତି। କିନ୍ତୁ ଅଜାଣତରେ ହେଇଯାଉଛି ସେମାନେ ଯେମିତି ଇରାଜି ଆସି କହି ଦଉଛନ୍ତି କି ଜାଣିଛୁ ନା ପିଲା ସେ ପିଲାର ରେଜଲ୍ଟ ଆସିଲା ତାର ଏତେ ପର୍ସେଣ୍ଟେଜ ରହିଲା ତୁ କେବେ ଏତିକି ପସେଣ୍ଟେ ଆଣିବୁ ଆମ ଘରେ ବି ଏତେ ଖୁସି ହେଲ୍ ତୁ ପିଲା ଉପରେ ଇନ୍ଡାଇରେକ୍ଟଲି ସେମାନେ। ଛିଡେଇଦେଲେ ଇଏ ବହୁତ ବଡ ରିଆଲିଟି ବହୁତ ବଡ ରିଆଲିଟ୍ ସେଥିରେ ସେମାନେ ଜାଣି ପାରୁନାହାନ୍ତି କି ପିଲା ଉପରେ ସେମାନେ ବହୁତ ବଡ ପ୍ରେସର ଦଉଛନ୍ତି ୟା ଉପରେ ଫୋକସ କରିବା ଦରକାର ସେମାନଙ୍କୁ ଯେ ମୋ ଛୁଆ ଟା ଖୁସି ରହୁ ଏମିତିରେ ବି ଦେଖିବାକୁ ଗଲେ ଆଜିକା ଡେଟ୍ ଏ ଏକାଡେମି କ୍ୱାଲିଫିକେସ ବହୁତ କିଛି ଏମିତି ମ୍ୟାଟର କରୁନି ପାସ ଆଉଟ୍ ହେଇଯାଅ। କିଛି ଗୋଟେ ସ୍ପେସିଫିକ୍ ପସେଣ୍ଟେଜ ତାପରେ ତମେ କୌଣସି ବି ଜବ ପାଇଁଁ ଆପ୍ଲାଏ କରିପାରିବ ପିଲା ଖୁସି ରହିବ ଯଦି ମାନେ ମେଣ୍ଟାଲ ହେଲଥ ରୁ ଯାଇକି ପିଲା ଫିଜିକାଲି ହେ ସେମାନେ ତାଙ୍କର ଦେହ ଖରାପ ହଉଛି ମାନେ ଫିଜିକାଲି ତ ଦେହ ଖରାପ ହେଲେ କି ତାର କିଛି ଟ୍ରିଟମେଣ୍ଟ ଅଛି ମଣ୍ଟାଲି ଜଣା ବି ପଡେନି ପିଲାମାନେ ସେମାନେ କୋଉ କେତେବେଳଠୁ ସେମାନେ ସେଇ ଟ୍ରମ ରେ ଥିବେ ଥିବେ ସେ ବହୁତ ହାଇ ହେଲା ପରେ ଏ ପୁଣି ଇ ତାପରେ ଏ ପ୍ୟାରେଣ୍ଟସ୍ କରିବେ କି ମୋ ଛୁଆ ଟା ଏମିତି ହେଇଗଲା ତ ବହୁତ ପ୍ରୋବ୍ଲେମ୍ ହେ ସେମାନେ ଯଦି ନିଜକୁ ଟିକେ ଠିକ କରିକି ସେମାନେ ହଁ ହଁ ହଁ ସେମାନେ ଯଦି ୟା ଉପରେ ଟିକେ ଅଧିକା ମାନେ ପିଲାଙ୍କୁ ଟିକେ ପ୍ରେସରାଇଜ କରିବା ଯଦି ଟିକ ପ୍ୟାରେଣ୍ଟସ କମ୍ କରିବେ ସେମାନେ ଯଦି ବୁଝିଯିବେ କଲେ ସେମାନେ ନିଜେ ହାଲକା ହେଇଗଲେ ଛୁଆଙ୍କୁ ବି ହାଲ୍କା
ନିଶ୍ଚିତ ମାଡାମ ନିଶ୍ଚିତ ଆପଣ ଯୋଉ କଥା କହିଲେ ବହୁତ ବହୁତ ସୁନ୍ଦର କଥା କହିଲେ ଆଜ୍ଞା ଆଜ୍ଞା ଆପଣ ଯୋଉ କଥା କହିଲେ ଶିକ୍ଷକ ଆଉ ଅଭିଭାବକ କେବଳ ପାଠ ପଢେଇବାରେ ସୀମିତ ନ ରହି ମାର୍ଗଦର୍ଶନ କ ଭାବେ କାମ କରିବା ଦରକାର ଯେଉଭଳି ଅଭିଭାବକ ମାନେ ମଧ୍ୟ କେବଳ ନମ୍ବର ଉପରେ ଧ୍ୟାନ ନଦେଇ ପିଲାଙ୍କ ସାମଗ୍ରିକ ବିକାଶ ଆପଣ ଯୋଉ କଥା କହିଲେ ସାମଗ୍ରୀିକ ବିକାଶକୁ ଗୁରୁ୍ତ୍ବ ଦେବାର ଆବଶ୍ୟକ ଅଛି। ସରକାର ଓ ଶିକ୍ଷାନୀତି ନିର୍ମାତ ତା ମାନେ ଯୋଉମାନେ ବି ତିଆରି କରୁଛନ୍ତି ତାଙ୍କ ମଧ୍ୟରେ ମଧ୍ୟ ଏ ପଦକ୍ଷେପ ନେବା ଜରୁରୀ ପାଠ୍ୟକ୍ରମକୁ ଏମିତି ବନାଯିବା ଦରକାର ଯେଉଁଥିରେ ଉ ଗୋଟେ ଜୀବନ କୌଶଳ ଜୀବନ ଚର୍ଯ୍ୟା ସୃଜନଶୀଳତା ଯୋଉଟା ଆମେ ପ୍ରଡକ୍ଟିଭିଟି କହୁଛେ ତା ସହିତ ନୈତିକ ଶିକ୍ଷାର ସମ୍ମିଳନ ଓ ପରୀକ୍ଷା ପ୍ରଣାଳୀ କେବଳ ପିଲାଙ୍କ ସ୍ମୃତି ଶକ୍ତିକୁ ନ ମାପି ସେମାନଙ୍କ ବୁଦ୍ଧିମତା କେତେ ବ୍ୟବହାରିକ କୌଶଳକୁ ତାଙ୍କର କେତେ ରହୁଛି? ତା ସହିତ ଶିକ୍ଷାର ଲକ୍ଷ୍ୟ ହିତ। ମଣିଷ ଗଢିବା ନୁହଁ କେବଳ ମାନେ ଶିକ୍ଷାର ଲକ୍ଷ୍ୟ ମଣିଷ ଗଢିବା। ଭଲ ମଣିଷ ଗଢିବା କେବଳ ପରୀକ୍ଷାର୍ଥୀ ନୁହେଁ। ଆମେ ବର୍ତ୍ତମାନ ଗୋଟେ ପରୀକ୍ଷାର୍ଥୀ ଗଢୁଛେ କିଏ କେତେ ମାର୍କ ରଖିପାରିଲା କିଏ କେତେ ମାର୍କ ହାଇ ରଖିପାରିଲା। ଆମେ ପରୀକ୍ଷାର୍ଥୀ କିନ୍ତୁ ଆମେ ଉଚ୍ଚ ଶିକ୍ଷିତ ବା ଶିକ୍ଷାକୁ ମାପୁନି। ତ ଆମର ନିଶ୍ଚିତ ଭାବେ ଲକ୍ଷ୍ୟ ରହିବା ଦରକାର ଗୋଟେ ଶିକ୍ଷାର ଲକ୍ଷ୍ୟକୁ ହଉଛି ମଣିଷ ଗଢିବା ପରୀକ୍ଷାର୍ଥୀ ନୁହେଁ ଆଉ ଏଇ ଭାବ ଭାବନାରେ ଉଭୟ ଅଭିଭାବକ ଶିକ୍ଷକ ଆଉ ଆମେ ମାନେ ମଧ୍ୟ ଏଥିରେ ମଧ୍ୟ ସଜାଗ କରିବା ଜରୁରୀ ଆପଣ ମଧ୍ୟ ଯୋଉ କଥା କହୁଥିଲେ ମର୍ମ ଭୀୟ କଥା କହିଥିଲେ।
ସେଇଆ ପୁରୁଣା ଯୋଉମାନେ ରହିଲେ ଆମେ ସେମାନଙ୍କ ମେଣ୍ଟାଲି ତଞଜ କରି ପାରିବାନି କିନ୍ତୁ ଆମେ ଆମର ଫ୍ୟୁଚର ଯୋଉ ଯେତିକି ସବୁ ପିଲା ଆସିବେ ଆମର ଦାୟିତ୍ବ କି ସେମାନଙ୍କର ପ୍ରେସର ଟିକେ ହାଲକା କରିକି ସେମାନେ ଯେମିତି ନିଜର ଜୀବନକୁ ଖାଲି ୟା ଉପରେ ନ ଦେଖିକି ସେମାନେ ନିଜ ଜୀବନକୁ ବଞ୍ଚିବା ଶିଖନ୍ତୁ।
ନିଶ୍ଚିତ ଭାବେ ନିଶ୍ଚିତ ବହୁତ ବହୁତ ଧନ୍ୟବାଦ ଆପଣ ବହୁତ ବହୁତ ସୁନ୍ଦର ଅଭିବ୍ୟକ୍ତି ଆପଣ ରଖିଥିଲେ ବହୁତ ସୁନ୍ଦର କଥା କହିଥିଲେ ବହୁତ ଜିନିଷ ଆପଣଙ୍କୁ ଶିଖିବାକୁ ମିଳିଲା ବହୁତ ଭଲ ଲାଗିଲା ଧନ୍ୟବାଦ।
ଧନ୍ୟବାଦ